ହ୍ୟାଲୋ ଭାଇ ଜୟ ଶ୍ରୀ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ।
କଣ କରୁଛନ୍ତି।
ଭାଇ ବସିଥିଲୁ ଆପଣ।
ମୁଁ ବି ବସିଛି ଆଉ। ଆଉ ଖାଇବା ପିଇବା କଣ ହେଇଛି ଆଜି।
କଣ କହିଲ ଭାଇ।
ସକାଳୁ କଣ ଖାଇବା ପିଇବା ହେଇଛି।
ହଁ ଭାଇ ଆମର ଜାଣିଥିବେ ଆମର ଯୋଉ ଏପଟେ ରୋହି ମାଛ ଜାଣିଥିବେ।
ହଁ, ରୋହିମାଛ।
ହଁ, ଭାଇ ସେ ମାଛ ଆମେ ଖାଇଥିଲୁ ଆଜି ଟିକେ ଭାତ ସହିତ ସକାଳୁ।
ସଖାଳୁ ପାଖଳଭାତ ଆଛା, ଆଚ୍ଛା।
ଆଜ୍ଞା ଆପଣ କଣ ଖାଇଥିଲେ।
ମୁଁ ଏତ ଅଫିସ ରେ ବସିଛି ସକାଳୁ ଆଠ ଟାରେ, ନଅ ଟାରୁ। ପାଣି ପିଇକି ଆସିଥିଲି ଆଉ ଟିକେ ଗଲେ କଣ ଆଣିକି ଖାଇବି ଆଉ।
ଆଛା, ଆଚ୍ଛା। ଆଉ ଭାଇ କଣ ତମ ଆଡେ କଣ କେମିତି ଚାଲିଛି ପାଣି ପାଗ।
ପାଣି ପାଗ କଣ ଭାଇ କହିବି ଚାରି ପାଞ୍ଚ ଦିନ ହେଲାଣି ତ ବର୍ଷା ହଉଛି କଳାହାଣ୍ଡି କରି ରଖିଛି। ମାନେ ସୂର୍ଯ୍ୟ ଦେବତା ତ ଦେଖା ହିଁ ଯାଉନାହାନ୍ତି ଆଉ।
ଆମ ପଟେ ଭାଇ ସେମିତିରେ ରାତି ବାରରୁ ମେଘ ହୁଉଛି।
କୁହନା କୁହନା ଏଇ ସଫା ସଫି ପାଇଁ ବହୁତ ହଇରାଣ ଟିକେ ମାନେ। ଡ୍ରେସ ତ ଶୁଖି ପାରୁନି କରୁନି କଣ କେମିତି ଇଏ ରୁମ ରେ ଫ୍ୟାନ ଦେଇକି ଶୁଖେଇକି ଆ
ଆ ଖୁସି ତ ଆପଣ ଗୋଟେ ସେମିତି ଭାଇ ମାଛ ଫାଛ କିଛି ଆପଣ ଧରନ୍ତି।
ଅ, ମାଛ ତ ଧରେ କିନ୍ତୁ ମାଛ ମୁଁ ଖାଏନା ମାନେ ଆମିଷ ମୁଁ ଖାଏ ନା କିନ୍ତୁ ଧରେ ମତେ ଧରିବା ଭଲ ଲାଗେ କିନ୍ତୁ ଆଗରୁ ଛୋଟ ବଳେ ଖାଉଥିଲି। ଏବେ କିନ୍ତୁ ଖାାଉନି ଆଉ ଆମିଷ
ଆମର ଏପଟ ଭାଇ ଆପଣ ଶେଉଳ ମାଛ ଜାଣିଥିବେ। ଅ, ଶେଉଳ, ରୋହି, ରୁହି ରୋହୀ ମାଛ ଗୁରା ଆନ୍ଧ୍ରା ରୋହୀ। ଆନ୍ଧ୍ରା ରୋହୀ ଯେ ଆମ ଆଜ୍ଞ ଏପଟେ ଆମର ବିଲରେ ଛାଡନ୍ତି ରୋହୀ ମାଛ।
ବିଲରେ ରୋହୀ ମାଛ ଛା ମାନେ ଛାଡନ୍ତି।
ଆଜ୍ଞା ଆ ପୋଖରୀ ମାନଙ୍କର ଚାଷ ହେଇଥାଏ ସେ ବିଲ ମାନଙ୍କର ଆଜ୍ଞା ରୋହି ମାଛ ଗୁରା ସବୁ ବଢିଥାନ୍ତି ମାନେ ଡେଇଁକି ପଳେଇ ଆସନ୍ତି ଆଉ।
ଆଚ୍ଛା ମାନେ ତଥାପି କେତେ ବଡ ବଡ ରୋହି ମାଛ।
ଆଜ୍ଞା ରୋହି ମାଛ ତଥାପି କିଲେ ନେଖା ହେଇଯାଏ ଏମିତି ଆଜ୍ଞା ଯୋଉ। ଆମର ଯୋଉ ଏବେ ଆଜ୍ଞା ରୁଆପକା ଚାଲିଛି।
ହଁ, ହଁ।
ଏଇ ଏଇ ରୁଆପଦା ବେଳେ ଆଜ୍ଞା ଯୋଉ ଜୁଲାଇ ମାସ ତାେ ମେଘ ହବ।
ହଁ, ହଁ।
ହଁ ହଁ ସେଇ ଟାଇମ ରେ ଆଜ୍ଞା ପୋଖରୀ ମାନଙ୍କରେ ପାଣି ପଶି ଯାଏ। ରୋହି ମାଛ ଗୁରା ସବୁ ଡେଇଁ ଯାଆନ୍ତି।
ମୁଁ ଫାଷ୍ଟ ଟାଇମ ଶୁଣୁଛି ରୋହି ମାଛ ଇଏ ହୁଏ ବୋଲି। ଆଜ୍ଞା, ଆଜ୍ଞା କିନ୍ତୁ ବାୁବୁ ଜାଣିଛି ଆମ ପାରେ କୋଉ ମାଛ ଦେଇ ଦେଇ ଚାଲିପାରେ। ଚେଙ୍ଗ, ଗଡିଶା, ପାଳି ଆସନ୍ତୁ , ଆଜ୍ଞା। ଆମ ପଟେ କଣ ପୋଖରରୁ ପାଣି ଗୁରା ବାହାରିଯାଏ ନା
ହଁ, ହଁ।
ହଁ, ରୋହୀ ମାଛ ହେରିକା ସେଇ ଇଏରୁ ଡେଇଁଯାଆନ୍ତି। ରୋହୀ ଭାକୁର
ଆମେ ଆର ବର୍ଷ ନା ତା ଆର ବର୍ଷ ଅ ଆମର ଯୋଉ ଦିନ ଲାଷ୍ଟ ରୁଆ ପୋତା ଥିଲା।
ଯୋଉ ଦିନ ଲାଷ୍ଟ ରୁଆ ପୋତା ଥିଲା ଆଜ୍ଞା ଭାଦ୍ରବ ମାସ ହେଇଥାଏ, ତ ସେ ସମୟରେ କଣ କହିଲ
ଖରା ଜୋର ସେ ହଉଥିଲା ଖରା ର ପାଣିରେ ତାତିଗଲା ତ ମାଛର ସବ ମରିକି ସବୁ
ମାଛ ଗୁଡା ମରିକି ଭାଷିଲେ।
ତ ବାଲିଆ ମାଛ ପିଳେଇ ପ ହେ ଅ ଚାଖେଣ୍ଡେ ଖିଆ ଚାଖେଣ୍ଡରୁ ବଡ ବଡ ବି ବାଲିଆ ମାଛ ଗୁରା କ ତିରିଶ ଟା ନା ପଇଁତିରିଶଟା ଖାଲି ବା ମାନେ ଛାଣିକି ଆଣିଛି ମାନେ ପଡି ଛଟ ପଟ ହେଉଥିବେ ଭାଷିକି ପାଣିରେ। ଛାଣିକି ଆଣିଛି ଚୁନା ମାଛ ବୋଧେ ଦେଢ କିଲୋ ଦି କିଲ ଖଣ୍ଡେ ଛାଣିକି ଆଣିଚୁ -
ଆଜ୍ଞା ଆଜ୍ଞା ଆମ ପଟରେ ବି ଆଜ୍ଞା ସେମିତି। ଏଇ ଯୋଉ ଆମର ଧାନ ବାହାରିଲା ଟାଇମ ରେ ଆଜ୍ଞା ମାଛ ସବୁ
ଆସନ୍ତି। ହଁ ଆଉ ଏଇଆକି ଡର ଲାଗେ କଣ ବିଲରେ ସାପ ଫାପ ରହୁଛି ନା ତମ୍ପ ସାପ ହେରିକା। ସେ ଭାରି ଭୟଙ୍କର ଜନ୍ତୁ।
ଆଜ୍ଞା ଆଜ୍ଞା ଆଉ ଆଜ୍ଞା ଆପଣ କୁଆଡେ ବୁଲି ତେ ଯାଆନ୍ତି?
ବୁଲିଆକୁ ମୁଁ ତ ସେଇ ଓଡିଶା ଭିତରେ ହିଁ ବୁଲିଚି। ଯାଇଛି କୋଉଠିକି ଆମର ବ୍ରରମ୍ପପୁଲ୍ ସବୁ ଜାଗା ଯାଇଚି ସିଦ୍ଧ ଭୈରବୀ ତାରା ତାରେଣୀ ଅ ଏସବୁ ଯାଇଚି ଅ ତାପରେ ଆଉ ରହି ଲା ଆମର ସମ୍ବଲପୁର ଆଉ ବଲାଙ୍ଗୀର- ବଲାଙ୍ଗୀରର ହରିଶଙ୍କର କେଦାରନାଥ ଯୋଉ ହରିଶଙ୍କର ଆଉ ନୃସିଂହରା ଯାଇଚି। ତାପରେ ଏଇଟ୍ ରେ ରହିଲା ସମ୍ବଲପୁର ସମ୍ବଲେଇ ମନ୍ଦିର ହୁମାଦୁମା ହୀରାକୁଦ ଡ଼୍ୟାମ - ଆଉ ଘଣ୍ଟେଶ୍ଵରୀ ଏସବୁ ଯାଇଚି। ଆ ବାଲେଶ୍ଵର ଗଲା ଆଉ ସମ୍ବଲପୁର ଗଲା ଆଉ ବାଲେଶ୍ଵର ହଁ ବାଲେଶ୍ୱରରେ କ୍ଷୀରଚୋରା ଗୋପୀନାଥ ରେମୁଣା ହଁ କ୍ଷୀରଚରା ଗୋପୀନାଥ, ନୀଳଗିରି ଜଗନ୍ନାଥ ମନ୍ଦିର, ପାଞ୍ଚଲିିଙ୍ଗେଶ୍ଵର କି ବାହୁ ଜଗନ୍ନାଥ ମନ୍ଦିର।
ଏସବୁ ଯାଇଚି।
ଆମେ ଆଜ୍ଞା ତେରସ୍ତା ବର୍ଷ ଯାଇଥିଲୁ ସେମିତି ହରିଶଙ୍କର ଆମର ସମ୍ବଲପୁର। ଯୋଉ ଆପଣ ଯୋଉ କହିଲେ ହଦଗଡ ଯୋଉ କଣ ତ ଆମର ହୀରାକୁଦ ଡ୍ୟାମ। ଆମ ଯୋଉ ହୁମା ଟେମ୍ପଲ ଜାଣିଥିବେ ଯୋଉ ବୁ
ହଁ ବକ୍ରେଶ୍ୱର ଯୋଉ ମନ୍ଦିର ହଁ। ହୁଁ ଯୋଉଠି ସେ ନଈ ଭିତରେ ଅଛି ପୋଖରୀ ଭିତ - ଯେଉଁଗୁଡ଼ା ପ ମାଛ କାଟୁଥିବ ସେ ଲୋକ ପ ପଥର ହେଇଯାଇଛି।
ଆଜ୍ଞା ଠିକ ଠିକ ଆଉ ୟା ୟା ପର ବର୍ଷ ଯାଇଥିଲୁ ଯେ ଆମେ ଆମର ଉତ୍ତରପ୍ରଦେଶ
ହୁଁ।
ଆମେ ଯୋଉ ବନାରସ୍ ଯାଇଥିଲୁ ଆଉ
ଆଉ ବନାରସ ଯାଇଥିଲେ ବନରସୀ ପାନ ଖାଇଛନ୍ତି ନା ଖାଇନାହାନ୍ତି?
ଆଜ୍ଞା ଖାଇଚୁ ନା।
ଖାଇଚନ୍ତି?
ବନାରସ ପାନ ଉ ଉ ବନାର ବନାରସ ଦହି
ଆଚ୍ଛା ଆଚ୍ଛା ନାଇଁ ବନାରସ ଦହି କଥା ମୁଁ ଜାଣିନି ବନାରସ ପାନ ଫେମସ ମୁଁ ଜାଣିଚି।
ଆଜ୍ଞା, ଆମର ଯୋଉ ଆମ କାଶୀ ବିଶ୍ଵନାଥ ଜାଣିଥିବେ ଭାଇ?
ଆଜ୍ଞା ଆଜ୍ଞା କାଶୀବି ଯାଣିଚି।
ଆଉ ଆମ ଆମ ପ୍ରେମ ମନ୍ଦିର, ରାମ ମନ୍ଦିର ଆଉ ରାମକୁଟ ନା ଯୋଉ ହଁ ଚିତ୍ରକୁଟ- ଆଉ
ଆଚ୍ଛା ଆପଣ ଯୋଉ ଉଁ ବୃନ୍ଦାବନ କହୁଥିଲେ ଯା ଯାଇଛନ୍ତି ନା?
ଆଜ୍ଞା।
ହଁ ବୃନ୍ଦାବନ ଟା କେମିତି କଣ ଲାଗିଲା ନିଧିବନ ଆଉ ଆମର ବର୍ସାନା ସେ ସବୁ କେମିତି?
ନିଧିବନ ଆଉ ଆମର ଯୋଉ ଆମର ଯୋଉ ଶ୍ରୀକୃଷ୍ଣ ସ୍ଥାନ ଯୋଉଠି ଜନ୍ମ ହେଇଥିଲେ ସେଠିକି ଯାଇଥିଲୁ।
ହଁ ମଥୁରା।
ଆଉ ମଥୁରା ଆଉ ଆମର ପ୍ରେମାନନ୍ଦ ମହାରାଜ ଜାଣିଥିବେ ଯୋଉ ଆସନ୍ତି?
ହଁ ହଁ ହଁ।
ତାଙ୍କୁ ବି ଦେଖା କରିତେ ଯାଇଥିଲୁ।
ଆଚ୍ଛା, ମତେ ଖାଲି ଗୋଟେ କଥା କହ ନିଧି ଘର ଯେଉ ଯାଇଥିଲ ସେଠରିନ୍ସ କଣ କେମତି ସେଟା କେମିତି ଲାଗିଲ ସେ ଜାଗା ତକୁ
ଏକ୍ସପିରିନ୍ସ କିଛି ନାହିଁ ଆ ସେଠି ଲୋକଙ୍କୁ ଟିକେ ଠକିକି ଖାଉଚନ୍ତି ଆଉ।
ଠକି ମାନେ କେମିତି କଣ?
ନା ଆମର ଯୋଉଟା ଏଠି ସେଠି କହିବେ କି ତମ ନାଟା ଏଇଠି ଲେଖା ଲେଖାହବ ସବୁଦିନ ପାଇଁ ରହିବ। ସେଟା ପଇସା ନେଇଯାଆନ୍ତି ଲେଖନ୍ତି ନାଇଁ
ଆଛା, ନ ସେ ଯୋଉ କହନ୍ତେ ଏ ନିଧିବନରେ ରାତି ହେଲେ କେହି ରହନ୍ତୁନି ଏ ଯି ସବୁ ଛ ସବୁ ହେଇଯାଆନ୍ତି ଗୋପୀ ହେଇଯାଆନ୍ତି ରାଧାକୃଷ୍ଣ ଇଏ କରନ୍ତି।
ନାଇଁ ଏଇଟ କଲଟା
ଆଚ୍ଛା ଆଚ୍ଛା ସେଟା ହୁଏନା।
ହଁ।
ଅ ଆଉ ଏଠି ଯାଇଚନ୍ତି ତ ଆମର ବର୍ଷାନ ଯୋଉ ରାଧାୟଣୀଙ୍କ ମନ୍ଦିର ଯୋଉ ବର୍ଷାଟା।
କୋଉଠି କହିଲେ?
ସେଇବା ବୃନ୍ଦାବନରେ ବର୍ଷାନା ଅଛି ନା ବର୍ଷାନା ପାହାଡରେ ଯୋଉ ରାଧାରାଣୀଙ୍କ ମନ୍ଦିର ଅଛି।
ନାଇଁ ନାଇଁ ଆମେ ସେଠି ଯାଇନୁ ନାଇଁ ଆଜ୍ଞା।
ଠିକ ଯାଇଥିଲା ନା ସେଇଟା ହଉଛି ସବୁଠାରୁ ବଢିଆ ଜାଗା।
ଆଚ୍ଛା।
ମୁଁ ତ ଯଦି କେବେ ଗଲି ତ ସେଇ ବର୍ଷ ନ ତ ନିଶ୍ଚିତ ଯିବି।
ଆମର ଯୋଉ ଶ୍ରୀକୃଷ୍ଣ ଯୋଉଠି ମାଟି ଖାଇଥିଲେ ଆମେ ସେଇ ଜାଗାକୁ ଯାଇଥିଲୁ।
ଆଛା ଆଚ୍ଛା। ତଥାପି ତମର ପାହାର ଜାଗା ବୁଲିଚ ଓଡିଶା ଜାଗା ଭିତରେ ବି ବୁଲିଚ।
ଆଜ୍ଞା।
ତ ତମର ଏକ୍ସପିରିଏନ୍ସ ଗୋଟେ କଣ? ମାନେ ଆମ ଓଡିଶା ଜାଗା ଗୁଡା ଭଲ ନା ବାହାର ଜାଗା ଗୁଡା ଭଲ?
ନିହାତି ଆଜ୍ଞା, ଆମ ଓଡିଶା ଟା ହିଁ ଆମକୁ କମ୍ଫର୍ଟେବୁଲ ଲାଗିବ। ଆମୋକୁ ଟିକେ ଭଲ ଲାଗେ ଆଉ ବାହାରେ ଆଜ୍ଞା କଣ କହୁନାହାନ୍ତି? ଆଜ୍ଞା, କିଛି ନଯାଣିନ୍ତି ନା ଲୋକ ଆମକୁ ମାନେ ଆମକୁରୁ ବହୁତ ଠକ ବହୁତ ଲୁଟି ଖାଇଦେବା ଆଜ୍ଞା ଯୋଉ ଆମେ କହୁଥିଲେ ଯୋଉ ବୃନ୍ଦାବନ- - ଆମର ଯୋଉ ଲାଲକିଲ୍ଲା ଆଗ୍ରା
ହଁ ହଁ।
ଏଇ ଆମ ଓଡିଶାରେ କଣ ଯୋଉଟା ଆମର ପାଞ୍ଚ ଟଙ୍କା ସେଇଟା ଦଶ ଟଙ୍କା।
ଆଛା ଆଚ୍ଛା।
ଆଜ୍ଞା, ଆପଣ ଆଉ କୁଆଡେ କୁଆଡେ ଯେମିତି ବଣ ବୁଲ ତ ଜାନ୍ତିି ନା?
ଅ ହଁ ମୁଁ ତ ଦେଖ ମତେ ଫାଙ୍କା ମିଳିଲେ ଯେତିି ପିକନିକ ରେ ଯାଇଚି। ଅଲଗା କଥା କିନ୍ତୁ ଯେତେବେଳେ ମୁ ଅଫିସ୍ କାମ ମୋ ନିଜ ପର୍ସନାଲ ଲାଇଫରେ ଫାଙ୍କା ମିଳେ ମୁଁ ଦିଟା ଜାଗା ଯିବାକୁ ଭଲ ପାାଏ। ଗୋଟେ ହଉଚି ଝଙ୍କଟ ସାରଳା ମନ୍ଦିର ଆଉ ଗୋଟେ ହଉଚି ପୁରୀ ଜଗନ୍ନାଥ ମନ୍ଦିର। ମତେ ସେଇଦିଟା ଜାଗା ଗଲେ ଶାନ୍ତି ମିଳିଯାଏ ଆଉ କିଛି ଦରକାର ନାହିଁ।
ଜଗନ୍ନାଥ ମନ୍ଦିର ଗଲେ ତ ସମସ୍ତେଙ୍କୁ ଶାନ୍ତି ମିଳେ।
ହଁ ଦେଖ ସେଠି ଗୋଟେ ଚିହ୍ନ ପରିଚୟ ଅଛି ଏଇଟା ବେଶ ହେଇଯାଇଚି ମାନେ ଲୋ ଲାଇନ ଲଗେଇ ଯାଆନ୍ତି ଆମେ କିନ୍ତୁ ଆଜି ପର୍ଯ୍ୟନ୍ତ ଆଗରୁ ଲାଇନ ରେ ଯାଉଥିଲୁ ଏବେ କିନ୍ତୁ କେ ଲାଇନ ଲଗେଇକ ଆମ ଯାଉନାହୁଁ। ଭିତରେ ଯାଇ ପଶିଯାଉ। ଟି ମୁଁ ଅଟା ବି ହଁ ଅଟକା ଟିକେ ବି କରୁନାହାନ୍ତି। ଆଉ ସାରଳା ମନ୍ଦିର ତ ଆମ ନିଜ ଘର ବୋଲି କହିଲ ଚଳେ କାରଁକନା ସେଠି ସବୁ ସେବାୟତ ତ ସବୁ ଇଏ ଏତେ ମାନେ ଗୋଟେ ଚିହ୍ନା ପରିଚୟ ହେଇଚନ୍ତି ଯେ ଆ ଯୋଉ ଦିନ ଭିଡ ଦିନରେ ବି ଜଗନ୍ନାଥ ପ୍ରବଳ ଭିଡ ଥିବ ଲୋକ ମାନଙ୍କୁ ଛାଡୁନଥିବେ। ସେଦିନ ଆମେ କିନ୍ତୁ ଯାଇକିନା ଭିତରେ ଦର୍ଶନ କରୁ ଲୋକଙ୍କୁ ବାରେଇକିରି ରହୁଁ। ଆଡେଇ ଯାଉଥିବେ ମତେ ତ ଖୁସି ଲାଗେ କି ଯାହା ହୋଉ ଆମେ ଗୋଟେ କିଛି ମାଁ ପାଇଁ ଗୋଟେ କିଛି ମାନେ ସ୍ପେଶାଲ ହେଇକି ଅଛୁ।
ଆହାଃ ଗୋଟେ ସେ ଆ ଆ ରଥଯାତ୍ରା ରଥଯାତ୍ରା ପାଇଁ ତା ରଥଯାତ୍ରା କୁ ପ୍ରାନିଂ କଣ।
ରଥଯାତ୍ରା କୁ ତ ନାହିଁ ନିଳାଦ୍ରୀ ବିଜେ ଦିନ ଯିବା ପାଇଁ ଭାବିଚି। ସେ ଆମର ପାସ୍ ପାଇଁ ତ ଜଣେ ଭାଇ କହିଚନ୍ତି ଦେବେ ବୋଲିକି ଯଦି ମିଳିଲା ତ ତାହେଲେ ପହଣ୍ଡି ହେରିକି ପାଖୁରୁ ଦେଖିହବ ଦେଖାଯାଉ।
ହାଲୋ।
ଗେଣ୍ଟ୍ ବନ୍ଦ ଆପଣ କାଲି କଣ କହିଲେ? ଯାଇଥିଲୁ ଆମେ ୱାନ୍ ମନ୍ଥ ତଳେ ନୀଳଗିରି ବିଚ୍।
ନାଇଁ ମୁଁ ତ ଏବେ ଯାଇଥିଲି। ହଁ ଏଇ ପଚିଶି ତାରିଖ ମେ ଯାଇଥିଲୁ ଜଗନ୍ନାଥଙ୍କ ବାହାଘର ଥିଲା ନା ରୁକ୍ମଣୀ ବିବାହ। ଯାଇଥିଲୁ ବାହାଘର ଦେଖିଲୁ ଭୋ ଭୋଜି ଖାଇଲୁ ଭୋଜି ଖାଇକି ଆସଥିଲୁ ସଖାଳୁ।
କଣ ଭାଗ୍ୟ ହେଲେ।
ହଁ ମାନେ ଜଗନ୍ନାଥଙ୍କ ବାହାଘରରେ ଯେତେ ଯିଏ ଯୋଉଠି ଥିବେ ଯେତେ ଯିଏ ଯୋଉଠି ଆସନ୍ତି ସମସ୍ତି ଙ୍କୁ ମାଗଣା ମହାପ୍ରସାଦ ସେବନ ମାନେ କେବଳ ଆନନ୍ଦ ବଜାର ଛାଡିଦେଲେ। ଆଉ କଳ୍ପବଟ ମୂଳ ଲକ୍ଷ୍ମୀ ମନ୍ଦିର ନିର୍ମାଲ୍ୟ ଖୋଳା ଯୋଉଠି ବସିବ ତମେ ବସିବ ବାସ୍ ତମ ହା ଅଭଢା, ଡାଲି, ବେସର, ମହୁର, କ୍ଷୀରି ସବୁ ଯେତେ ଖାଇପାରିବ।
ଆପଣଙ୍କ ର ଚଉଭାଗ୍ୟ ଗୋଟେ ଆପଣ ଯାଇପାରୁ
ଆମେ ଯାଉ ସବୁ ବର୍ଷ ଯାଉ ଆଉ ସେଦିନ ଟିକେ ବାହାଘର ବେଦୀରେ ଟିକେ ମହାପ୍ରଭୁଙ୍କୁ ଛୁଇଁବାର ସୁଯୋଗ ମିଳେ। ଟିକେ ଦେଖିବାକୁ ମିଳେ ଆଗରୁ ଏତେ ଭିଡ ହଉନଥିଲେ ଏବେ କିନ୍ତୁ ପ୍ରବଳ ଭିଡ ହଉଚନ୍ତି।
ଆଜ୍ଞା ଆଜ୍ଞା। ହଁ ଆପଣଙ୍କ ସହ କଥା ହେଇ ଭଲ ଲାଗିଲା।
ହଁ ଭାଇ ଠିକ୍ ଅଛି ମୁଁ ରଖୁଚି ଆଉ ଜୟଶ୍ରୀ ଜଗନ୍ନାଥ।
ଜୟ ଜଗନ୍ନାଥ।